ହ୍ୟାଲୋ
ଆଉ କଣ କରୁଛ କଣ ଖାଇଲନି?
ମୁଁ ଏନାକେ ରୋଷେଇ କରୁଥିଲି ମାନେ କଲ ରୋଷେଇ ସଈଲା ସରିକି ଆସିକି ଟିକେ ଗଡୁଛି ଆଉ ଆଉ ତମେ?
ଏ ବସିଥିଲି ଆ ସକାଳେ ତ ପଖାଳ ଖାଇଛି ପଖାଳ ଶାଗ ଭଜା ଆଉ ଏଇରା ଭଜା ସବୁ ଖାଇଛି। ଆଉ ଦିନ ବଳା ପାଇଁ ଆଜି ବିରିୟାନୀ ଟିକେ କରୁଥିଲି। ସେ ଚିକେନ ଟାକୁ ଆଗ ଲୁଣ ଲ ତକା ହଳଦୀ ସେ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଦହି ଲେମ୍ବୁ ମେଥି ପତ୍ର ଧନିଆ ପତର। ଆଉ ଗୋଲାମଚା ଗୁଣ୍ଡ ଲୁଣ ସବୁ ଦେଇକି ତାକୁ ରଖିଦେଇଛି ଛାଡି ଦେଇେଇଛି ଦି ତିନି ଘଣ୍ଟା ପାଇଁ ହଁ ଗେ ଭାତ ଟାକୁ ବସେଇ ଦେଇକି ଆସିଛି ଭାତ ଟା ହଉଛି ବିରିୟାନୀ ପାଇଁ ଭାତ ଟା ଆଉ ଏଇଟା ଫୁଟୁଛି ମୁଁ ମୁଁ ଆଇଛି ଟିକେ ବସିଛି ଦେଖି କହିଲି ତମ ପାଖକୁ ଫୋନ କରେ କଣ କରୁଛ ବୋଲି।
ଆଜି ତମର ମୋର ଟୁନି ହେଇଗଲା ମିଶିଗଲା ଖାଇବା। ମୁଁ ବି ଆଜି ବିରିୟାନୀ ବନାଉଛି।
ତମର ତ ବିନା ପିଆଜ ରସୁଣ ରହୁଥିବ ଭେଜ ବିରିୟାନୀ ଆଉ
ହଁ ହଁ ତମ ଖା ଆଜି କଣ କହିଲ?
ନାଇଁ କିଛି କରିିନି ତମେ କଣ କହୁଥିଲ କୁହ?
ମୁଁ କହିଲି ତମେ ଆଜି ବନାଅ ମୁଁ ବନେଇବି ଦେଖି କାହାର ଆଜି ଭଲ ଟେଷ୍ଟ ହଉଛି ଦେଖିବା ଆଉ।
ଆ ତମେ ତ ଚାଖି ପାରିବନି ଚିକେନ ବିରିୟାନୀ ଆଉ କଣ କରିବା ମୁଁ ସିନା ଖାଇଦେବି ଭେଜ ର
ଆରେ ଯିଏ ଦି ଟାଙ୍କା ଖାଉଛି ତାକୁ ଖୋଇବା।
ହଁ ହଁ ଠିକ ଅଛି ଠିକ।
ଯିଏ ଯିଏ ଦି ଟାଙ୍କା ଖାଉଛି ତାକୁ ଖୋଇବା ଦେଖି କାହାର ଟେଷ୍ଟ ଲାଗୁଛି ଆଉ।
ଏ ଯୋଉ ଲିଓ ଅଛନ୍ତି ତମ ଘର ପାଖରେ ତାଙ୍କୁ ଟେଷ୍ଟ କରେଇଲେ ହବ।
ହଁ ହଁ ସେ ତାର ବ ଯୋଉ ଜିନିଷ୍ ର ଭଲ ଜିନିଷରା ତାର ବାଛିକି ଖାଇଦବ ଆଉ ଚାଉଳ ଗୁଡା ରଖିଦବ ଖାଲି ଭାତ ଗୁଡା ଆଉ।
ହଁ ସେ ଜାଣିପାରୁନାହାନ୍ତି ଟିକେ ଆଉ ଆଉ ଯାହା କାହାକୁ ଆଉ କାହାକୁ କଇଲେ ଆଉ କାହାକୁ କଇଲେ ସେ ଟିକେ ଦେଖନ୍ତା ଆଉ।
ହଁ ହଁ। ହଁ ଦେଖିବା ଏଠି ନହେଲେ ତମେ ତମର ଖାଇବ କେମିତି ଲାଗୁଚି ତମକୁ କହିବ? ମୁଁ ମୋର ବନେଇବି କେମିତି ଲାଗୁଚି କହିବି ଆଉ।
ହଁ ଆଉ କେମିତି କରୁଚ ରେସିପି ଟା କହିଲ ଦେଖିଆ?
ମୁଁ ଭେଜ ବିରିୟାନୀ ତ ସବୁ ପନିପରିବାରା ଆଁ କାଟିଦବ। ଆଉ ପନିର ଛତୁ ଓ ସେରା ସବୁ ଟିକେ ତେଲରେ ଛାଣିଦବ। ସବୁ ପରିବାଗୁରା ଯୋଉରା କାଟିଥିବ କୋବି ବିମ୍, ଗାଜର, ବିଟ୍ ଆଉ ମିଲ ମିକର ଆଉ ଆଳୁ ଏତିକି ପକେଇଚି ବେଶୀ କିଛି ପକେଇନି ଏତିକି ପକେଇଲି। ଆଉ ହଉଛି ମିଲ୍ ମିକରଟା କୁ କଣ କଲି ନା ଟିକେ ଗରମ ପାଣିରେ ବତୁ ବତୁରେଇ ଦେଇକିନା ତାକୁ ଚିପୁଡିକିନା ତାର ତାକୁ ସେଇଟା ଭାଜି ଦେଇକିନା। ଭାଜି ଦେଇକି ସବୁ ଯୋଉରା ସବୁ ଛାଣିଥିଲି ଗୋଟେ ଜାଗାରେ ସବୁ ରଖିଲି ତା ଉପରେ ଦହି ଆଉ ହଳଦୀ, ଲଙ୍କାଗୁଣ୍ଡ, ଲୁଣ ଅଁ ଭେଷୁ କମ ଧଣିଆ ପତ୍ର ଆଉ ହଉଛି କଣ କହିଲ ପୋଦିନା ପତ୍ର ଯୋଉରା ଛାଣି ଦେଇଥିଲି ଧୋଇକିନା। ସେଇଟା ଦିଟା ପକେଇଚି ଆଉ ଯାହା ମସଲା ଗରମ ମସଲା ଗୋଟ ତା ମସଲ ଗୁରାକୁ କଣ କରିଥିଲା ନା ଭାଜିିକିନା ଗ୍ରାଇଣ୍ଡିଙ୍ଗ କରିଦେଇଥିଲି ଗୁଣ୍ଡ କରିଦେଇଛି। ସେଥିରୁ ଚାମୁଚେ ପକେଇଛି ଆଉ କରି ପାଉଡର ଟିକେ। ଏ ସେରା ପକେଇକିନା ପନ୍ଦର କୋଡ଼ିଏ ମିନିଟ ଏମିତି ଘୋଡ଼େଇକି ରଖିଦେଲି। ଘୋଡ଼େଇ ଦେଇକି ରଖି ସାଇଲା ପରେ। ଗ୍ୟାସ ରେ କମ କଡେଇରେ ତେଲ ପକେଇଲି ତେଲ ପକେଇକିନା ଜିରା ଜିରା ପକେଇକିନା ଯୋଉରା ଦହିଟା ସହିତ ଗୋଳେଇଥିଲି ଯୋଉ ମସଲା ସବୁ ପରିବା ସେରା ସବୁ ପକେଇଲି। ସେ ତେଲରେ ତେଲରେ ପକେଇକି ଟିକେ ଭାଜି ଭାଜିଦେଲି କଣ ଟିକେ କଷିଦେଲି କଷି ସାଇଲା ପରେ ଏପଟେ ଗ୍ୟାସ ରେ ଭାତ ଟା ଅ କରିଦେଇଥିଲି ଅଧା ମାନେ ସିଜିଥିଲା କେତେ କହିଲ। ହୁଁ ଅଶ୍ ଅଶୀ ପରସେଣ୍ଟ ସିଝେଇ ଦେଇଥିଲି ସତୁରି ଅଶୀ ପରସେଣ୍ଟ ସିଜି ଯାଇଥିଲା ଭାତ ଟା। ସେଟାକୁ ଛାଣିକିନା ତାପରେ ଯୋଉଟା କଷିଥିଲି ସେଥିରେ ଏ ଲେୟର ବାଇ ଲେୟର ଦେଲି। ଲେୟର ବାଇ ଲେୟର ଦେଇକିନା ଘୋଡେଇ ଦେଇଛି। ଘୋଡେ଼ଇ ଦେଇଛି ସେଟା ବସିଛି ଆଉ ପନ୍ଦର କୋଡିଏ ମିନିଟ ଗଲେ ଯାଇଁକି ସେଟା ବନ୍ଦ କରିଦେବି ଆଉ। ତା ସହିତ କଚୁମ୍ବର ହେଇଛି। ଦହି କାକୁଡି ଗୁରା ଟାକୁ କମ କୋରି ଦେଇଛି। କଞ୍ଚା ଲଙ୍କା ଲୁଣହରିକା ଟିକ ଲୁଣ ଟା ପକେଇନି। ଖାଲି କାକୁଡି ଦହି ପକେଇକି ନା ଫ୍ରିଜ ରେ ରଖିଦେଇଛି। ଗରମ ହଉନି କି ଟିକେ ଥଣ୍ଡା ଥଣ୍ଡା ଖାଇବାକୁ ଭଲ ଲାଗିବ। ସେଥିପାଇଁ ଫ୍ରିଜ ରେ ରଖିଦେଇଛି ସେରା ଆଉ ବିରିୟାନୀ ଟା ବସେଇଛି ସବୁ ହେଇକିନା ଆଉ ଟିକେ ବାମ୍ଫ ହେଇଗଲେ ଯାଇକି ବନ୍ଦ କରିଦେବି ଆଉ। ଆଉ ତମେ କେମିତି ବନେଇଥିଲ?
ଆମର ତ ମୁଁ କହିଲି ତାକୁ ରଖିଦେଇଛି ସବୁ ମସଲା ଦହି ଲେ ମ୍ବୁ ଆଉ ଏଇ ଯୋଉ ମେଥି ପତ୍ର ଧନିଆ ପତ୍ର ଟିକେ ଆଉ ମସଲା ଯାହା ଲୁଣ ଲଙ୍କା ହଳଦୀ ଆଉ ଧନିଆ ଗୁଣ୍ଡ ଆଉ ଜିରା ଗୁଣ୍ଡ। ଆଉ ଗରମ ମସଲା ସବୁ ମିଶେଇକି ଗୋଳେଇକି ରଖିଦେଇଛି ତାକୁ। ରଖିଦେଇଛି ଭାତ ଟା କହୁଥିଲି ତ ସିଝେଇ ଦେଇଛି। ଭାତ ଟା ହେଇଗଲେ ଅଶୀ ପରସେଣ୍ଟ କି ଅଳ୍ପ ତ ହେଇଗଲେ। ହୁଁ ତାକୁ ଆଉ ଟିକେ ଥିବ ହବା ପାଇଁ କଣ ଟିକେ ଥିବ କଞ୍ଚା ତାକୁ କାଢି ଆଇଁଲେ ତାପରେ ତାକୁ ଚିକେନ ଟା କଷି ଦେଇକି ସେଇଥିରେ ଚିକେନ ଟା ହେଇଗଲା ପରେ ଭାତ ଆଗ ଚିକେନ ଦେବି ତାପରେ ଭାତ। ତାପରେ ଆଉ ଟିକେ ଦି ପିସ୍ ଦେବି ତାପରେ ଭାତ ଆଉ ଟିକେ। ତା ଉପରେ ଧନିଆ ପୋଦିନା ସେ ଟିକେ ବିରିୟାନୀ ପାଉଡର ଟା। ଆଉ ଯୋଉ କନ୍ତ କେଶର ତ ନାଇଁ କେଶର ପାଣି ପଡେ ଯୋଉ କଲର ପାଇଁ। ନାଇଁ ଟିକେ ସେଇଥିରୁ ନ ପକେଇକି ଟିକେ ହାଲକା ହେଲେ କଲର ଟିକେ ଛିଞ୍ଚିଦଲେ। ହେଇଯିବ। ଆଉ ତା ଉପରେ ପଡିବ ଗରମ ମସଲା କୁ ବିରିୟାନୀ ମସଲା ପଡିବ ଯୋଉଟା। ଧନିଆ ଆଉ ଟିକେ ଘିଅ ଟିକେ ଉପରେ ପଡେ ନା ବାସ୍ନା ପାଇଁ। ଘିଅ ଟିକେ ନ ପଇଲେ ହବନି ମାନେ ଘିଅ ପଡିବ। ଉ ଘିଅ ସେ ଯୋଉ ମସଲା ଟା କେମିତି କରୁଚି ନା ମସଲା ଏଇ ଯୋଉ ଅ ଧନିଆ ଗୋଲମରିଚ ଡାଲଚିନି ଗୁଜୁରାତି ଲବଙ୍ଗ। ଆଉ ଗୋଲ ମରିଚ୍ଚ ତ କହିଲି ବୋଧେ। ଆଉ ତେଜପତ୍ର ଶୁଖିଲା ଲଙ୍କା ହଁ ଗୋଟା ଧନିଆ ଯୋଉ ମଞ୍ଜି। ଆଉ ସେଗୁଡା ସବୁ ଦେଇକି ତାକୁ ପାଉଡର କରିକି ରଖିଛିି ସେଇଟା ବିରିୟାନୀ ମସଲା। ଆଉ ଭୁଲି ଗଲି କଣ ନା ଯାବିତ୍ରୀ ଯୋଉ ଜାଇଫଳର ଚୋପା ଟାଇପ ର ଟା। ତା ଭିତରେ ସିଏ ସବୁ ମିଶିକି ଗୁଣ୍ଡ ହେଇଛି ତାକୁ ଉପରେ ଦେଇକି ସବୁ ବସେଇଦେଲି ବସେଇ ଦେଇନି ମାନେ ଭା ଭାତ ତ ହଉଛି ଭାତ ହେଇ ସାରିଲା ପରେ ତାପରେ ତାକୁ ବସେଇ ବେ ତାପରେ ତା ଦହି ରେ ଯୋଉ କାକୁଡି କାକୁଡି ଛୋଟ ଛୋଟ କରି କାଟିି ଗୋ ଗୋଲେ ନହେଲେ ଛୋଟ ଛୋଟ କାଟିଦେଲେ ଟମାଟ ଆଉ ଯିଏ ରାଗ ଟିକେ ପାଇଁ ବାସ୍ନା ପାଇଁ ଟିକେ ରାଗ ଯିଏ। କଞ୍ଚା ଲଙ୍କା ଟିକେ ପକେଇଦେଲେ ଭଲ ଲାଗିବ। ତା ଦେହରେ ଲୁଣ ବିଟ ଲୁଣ ଟିକେ ଆଉ ଚିନି ଇଞ୍ଚେ ପକେଇ ଟିକେ ପକେଇଦେଲେ ସେଟା ପୁରା ବଢିଆ ଟେଷ୍ଟ ଆସେ। ବେଶୀ ଚିନି ନାଇଁ ଚାମୁଚ ଏ ବି ନୁଅଁ। ଟିକେ ଖାଲି ଦି ଚାରିଟା ଏମିତି ଅ ବାଛିକି ପୁରା ଗଣି ଗଣିକି ଦି ଚାରିଟା ନେଖା ଦେଲେ ସେଟା ଟିକେ ଭଲ ଲାଗେ। ତାକୁ କରିକି ଟିକେ ଫ୍ରିଜରେ ଥୋଇଦେଲେ ସେଇ ଯୋଉ ତମେ କହିଲ ଥଣ୍ଡା ଥଣ୍ଡା ଖାଇଲେ ଭଲ ଲାଗେ। ଆଉ ସେରା କରିଦେବି ଆଉ ଭାତଟା ହେଇଯାଉ କରିବି ଆଉ।
ଓହୋ ମୁଁ ବନେଇ ସାଇଲିଣି ଏଇ ଖରା ଯେତେ ଜୋର ହୋଉନି କି। ରୋଷେଇ ଘରେ ଏତେ ସମୟ ବସିକି କଲା ବେଳକୁ ହଇରାଣ ହୋଉଛ। ସେଥିପାଇଁ କଣ କହିଲ ଆଜି ସକାଳେ ଏଁ ସବୁ ଫଳ ଖାଇ ଦେଇ ଥିଲି। ଏଁ ଆଣିଥିଲି କାଲି ସେଉ, ଡାଳିମ୍ବ ହେରିକା ଯେ ସବୁ ଖାଇଥିଲେ। ସେଥିପାଇଁ ସକାଳୁ ଆଜି କରିଦେଲି। ଏଇ ସାରି ଦେଇକି ଏଇନା ବସିଚି ଖାଇବୁ ଗୋଟେ ବେଳକୁ ଖାଇବୁ ଆଉ। ଏ ଶୋଇପଡେ ଘଣ୍ଟେ। ଘଣ୍ଟେ ଶୋଇକି ଉଠିକି ନା ଆ ବନ୍ଦ କରିଦେବି ଯାଉଚି ଗ୍ୟାସ୍ ଟା ହେଇଗଲାଣି ତ ଟିକେ ଗ୍ୟାସ୍ ଟା ବନ୍ଦ କରିଦେବି। ବନ୍ଦ କରିଦିଏ ଆସିକି ଟିକେ ଶୋଇବି। ଶୋଇ ପଡିକିନା ଉଠିକି ଯାଇକିନା ଖାଇବୁ ଆଉ। ଆଉ ଏଇନା କେ ଖରାରେ ତମେ ଏ ତମଠୁ ବୋଧେ ଖରା ହୋଉନି ନା କଣ?
ନାଇଁ ମ ଖରା ହୋଉନି। ଏଇ ଯୋଉ ମଝିରେ ଦି ଦିନ ଟିକେ ବର୍ଷା ହେଇଯାଇଥିଲା ବୋଲି ଟିକେ ଜଣା ପଡୁ ନଥିଲା ଆଉ କାଁଳିଆ ପାଗ ରହୁଥିଲା ଦିନ ବେଳା, ଖରା ହୋଉଥିଲା କିନ୍ତୁ ଟିକେ ଖରା ଟିକେ କାଣ ଟିକେ ଖରା ବାଦଲ ଆସି ଯାଉଥିଲା ସୂର୍ଯ୍ୟଙ୍କ ଆଗରେ ଯେମତି। ଟିକେ କାଁଳିଆ ଟିକେ ଖରା ହୋଉଥିଲା ଫୁଣି କାଲିଠୁ ଏତେ ଜୋରରେ ଖରା ହୋଉଚି। କାଇଁ କହିବ ଏତେ ଗରମ ଚାଳିଶରୁ ପଚାଶ ମାନେ ରହୁଚି ତାପମାତ୍ରାଟା ପଇଁଚାଳିଶ, ଛୟାଳିଶ, ସ ଢଚାଳିଶ ଏମିତି ରହୁଚି, କିନ୍ତୁ ଆମକୁ ଅନୁଭବ ହୋଉଚି ଯେମତି ପଞ୍ଚାବନ, ଛପନ ନାଖା। କଣ କହିବୁ ଏତେ ଗରମ ସେଥିରେ ଅତି ବାଇଗଣୀ ରଶ୍ମି ରହୁଚି ଏଗାର ବାର। ପୁରା ଏତେ ସିଝି ଯାଉଚି ମଣିଷ ଏତେ ଗରମ ଯେ କଂଣ କରିବ ମଣିଷ। ତ ଏସି ବି ଥରେ ଥରେ କାମ କରୁନି କଂଣ କହିବ ଆଉ ଏତେ ଗ ରମ ଦେ କଂ ଘରୁ ଯେ ବାହାରିଲେ ହୁଁ ଅଇ ଯୋଉ କଣ ରୋଗ ବାହାରୁଚ କଣ ତା ନାଁ ତ ଭା ଲୋ କ ବେହୋସ ହେଇଯାଉଚନ୍ତି ଯୋଉ ଖରାରେ ଆଉ ହଁ ପରା ଆଉ କଣ କରିବ ସେରା ସବୁ ବାହାରୁଚି ଆଉ କଣ। ଆଉ ଘରୁ ବାହାରିଲେ ତ ଓଦା ଗାମୁଛା, ଛତା, ପାଣି ବୋତଲ ସବୁ ଧରିକି ଯିବାକୁ ପଡୁଚି ଆଉ ଘରେ ଥିଲା ଟାଇମରେ ଯେତବେଳେ ଯେମତି ଦହିରେ ଛାସ୍‌ ଯୋଉ ବନେଇକି ଲୁଣ ଫୁଣ ଲେମ୍ବୁ ସବୁ ଅ ତା ଆମ୍ବ ଆମ୍ବ କଷିଆ ଅଦା କଞ୍ଚା ଲଙ୍କା ଆ ଜିରା ଲଙ୍କାଗୁଣ୍ଡ ଯୋଉଟା ଭଜା ଜିରା ଲଙ୍କାଗୁଣ୍ଡ ତାକୁ ଦେଇକି ଗୋଳେଇକି ସବୁ ପିଆ ପି କରୁଚୁ ସେଟା ଆଉ ଟିକେ ଭଲ ଲାଗୁଚି। ନହେଲେ ଏଇ ଲେମ୍ବୁ ପାଣି ହେରିକା ବି ଭଲ କାମ କରୁଚି ଆଉ ନହେଲେ ରହି ହୋଉନି ଘରେ ଯୋଉ ଗରମ ହୋଉଚି।
ଓହୋ ଆମର ତ ଏଠି ଆମର ଏପଟା ହୋଉଚି ପାହାଡିଆ ଅଞ୍ଚଳଟା ନୁହେଁ କି। ଆମର ପାହାଡିଆ ଅଞ୍ଚଳଟା ବୋହୁତ ଜୋରେ ଗରମ ହୋଉଚି। ମାନେ ଗରମ ମାନେ ଦିନ ଆଠଟାରୁ କିରଣଟା ଯେମତି ଗୋଟେ ଚାଇଁ ଚାଇଁ ଲାଗିଲା ପରିଆ ଲାଗୁଚି। ଯଦି ଦେଖୁନ ଏ ଆଜିକାଲି ଯୋଉ ଗରମ ହେଲାଣି ଘରୁ ଜମା ବାହାରକୁ ବାହାରି ପାରିବନି ତମେ। ରୋଷେଇ ଘରେ ବି ପଶିବାକୁ ଇଚ୍ଛା ହୋଉନି। ପଶିବ ମାନେ ତମେ ଯିବ ଯଦି ଆଠଟା ନଅଟା ଦଶଟା ଭିତରେ ଯାହା ରୋଷେଇ କରିଦବ ଯଦି କରିଦବ। ବାରଟା ଗୋଟେ ବେଳକୁ ଯଦି ରୋଷେଇ କରୁଛ ଆସିଲା ବେଳକୁ ଯାହା ଲାଗୁଛି ଯିଏ କହିବ ପା ଗାଧେଇଚି ମୁଁ। ରୋଷେଇକଲାବେଳେ ଯାହା ଯେମତି ପୁରା ଗାଧେଇଛି ଆଉ ପୁରା ଗରମରେ ବିତି ବିତିଆ ହେଇଯାଉଚି। କିଛି କରିବା କୁ ଇଚ୍ଛା ହଉନି ଆଉ ମୁଁ ଯାଏ ମୋର ବି ପ୍ୟାନ୍ ଟା ଟିକେ ବନ୍ଦଟା କରିଦିଏ। ଶୋଇକି ଉଠିକି ଖାଇସାରେ ତମ ପାଖକୁ ଫଟୋ ପଠେଇବି ଆଉ।
ହଁ ମୁଁ ବି ମୁଁ ବି ସେୟା ଭାତଟା ହେଇଗଲାଣି ଯାଏ ଚିକେନ ଟା କଷିବା କୁ ପଡିବ ଆଉ ଯାଅ ଆଛା ହଉ ରଖୁଚି ଆଉ ହଉ ହଉ।